ହ୍ୟାଲୋ।
କୁଅନ୍ତୁ?
ନମସ୍କାର ଜୟ ଜଗନ୍ନାଥ।
ହଁ ଜୟ ଶ୍ରୀ ଜଗନ୍ନା।
କଣ କରୁଚନ୍ତି ଆପଣ?
କିଛି ନାହିଁ ଏଇଠି କଲେଜ୍ ଟିକେ ଯାଇଥି ତ ଆସିକି ଶୋଇଚି ଆଉ।
ହଁ ଆପଣ ତାହେଲେ ମହାବିଦ୍ୟାଳୟରେ ପଢ଼ନ୍ତି?
ମାବିଦ୍ୟାଳୟରେ ନାଇଁ। କହିପାରନ୍ କହିପାରନ୍ତି ମାବିଦ୍ୟାଳୟରେ ପଡୁଚି ଆଉ।
ଆଜ୍ଞା ଆଜ୍ଞା ଆପଣ କଣ ପଢୁଚନ୍ତି?
ମୁଁ ପ୍ଲସ୍ ଥ୍ରୀ କରୁଚି ଯୁ
ହଁ ଆଜ୍ଞା ଆଜ୍ଞା ଯୁକ୍ତ ତିନି ବିଜ୍ଞାନରେ କୋଉ ଷ୍ଟ୍ରିମ୍?
କେମେଷ୍ଟ୍ରି ଅନର୍ସ।
ଆଜ୍ଞା ଆଜ୍ଞା ତ ମୁଁ ବି ଆପଣଙ୍କର କଣ ଏଇଟା ସେକେଣ୍ଡ୍ ୟର୍ ହେଲା କି?
ଆଜ୍ଞା।
ଆଜ୍ଞା। ତ ଆପଣ ସେଇ ଜୁପିଟର କଲେଜ ମାନେ ଆପଣ ପ୍ଲସ୍ ଥିରି କରଛନ୍ତି ମାନେ ତାକୁ ତ ମହାବିଦ୍ୟାଳୟ ହିଁ କୁହାଯିବ ନା।
କୋଉଠି କରୁଛି?
ଆପଣ ଯୋଉ ପ୍ଲସ୍ତ୍ରୀ କରିଛନ୍ତି ତାକୁ ଉଁ ତା ମହାବିଦ୍ୟାଳୟ ହିଁ କୁହାଯିବ ନା। କାରଣ ଆପଣ ମହାବିଦ୍ୟାଳୟ ହିଁ ଯାଉଛନ୍ତି ପଢିବା ପାଇଁ।
ମାହାବିଦ୍ୟାଳୟ ଆପଣ ଇଂଲିଶ ରେ କଣ ୟୁନିଭରସିଟି କହୁଛନ୍ତି କି?
ନାଇଁ ନାଇଁ ୟୁନିଭର୍ସିଟିକୁୁ ଆମେ ବିଶ୍ୱବିଦ୍ୟାଳୟ କହୁଛୁ।
ଓହ କ୍ଷମା କରିବେ ଆଜ୍ଞା ମୁଁ ଯେ ସେନ୍ତ ନଥିଲା ମୋଟେ ଜାଣିନି ଏତେ ତ
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କ୍ଷମା ପ୍ରଦାନ କରିସାରିଲେଣି।
ଆଜ୍ଞା।
ମୁଁ ଆପଣ କ୍ଷମା ପ୍ରଦାନ କରିଦେଇଛି।
ଧନ୍ୟବାଦ।
ଆଜ୍ଞା। ତ ଆପଣ ତାହେଲେ ଉଁ ବି ଏସ୍ ସି କରୁଚନ୍ତି।
ବି ଏସ୍ ସି ହଁ ବି ଏସ୍ ସି କରୁଛି।
ଆଜ୍ଞା ଆଜ୍ଞା। ତ ତାହେଲେ ଆପଣଙ୍କର ପ୍ଲସ ଟୁ ରେ କେତେ ମାର୍କ ରହିଥିଲା?
ପ୍ଲସ୍ ତ୍ରୀ।
ଆ ପ୍ଲସ୍ ଟୁ ପ୍ଲସ୍ ଟୁ ଯୁକ୍ତ ଦୁଇ।
ଓ ଯୁକ୍ତ ଦୁଇ ହଁ ଯୁକ୍ତ ଦୁଇରେ ମୋର ଛଅଷଠି ପଏଣ୍ଟ ପାଞ୍ଚ ପ୍ରତିଶତ ମାର୍କ ରହିଥିଲା।
ଆଜ୍ଞା ଆଜ୍ଞା ଆପଣ ସେତେବେଳେ କେଉଁଠାରେ ପଢୁଥିଲେ ସେଇ ଜୁପିଟର ଠାରେ।
ନାଇଁ ଝୁପିଟରରେ ମୁଁ ପଢିନି ବିଜେପିରେ ପଢୁଥେଲି।
ଆପଣ ବି ବିଜେପିରେ ପଢୁଥିଲେ।
ଆଜ୍ଞା।
ଆଜ୍ଞା ଆଜ୍ଞା କାଇଁ ମୁଁ ତ ଆପଣଙ୍କୁ ଜାଣିନାହିଁ।
ମୁଁ ଟିକେ ହଷ୍ଟେଲରେ ରାତ ରାତି ଦିଟାରେ ଶୋଇଲା ବେଳୁ ଦିନ ଗୋଟାଏରେ ଉଠେ ତ। ଆପଣ ସେଇଥିପାଇଁ କଲେଜରେ ମତେ କେବେ ଆପଣ ମତେ କଲେଜରେ ସେଥିପାଇଁ କେବେ ଦେଖି ନଥିଆ।
ଆଜ୍ଞା ଆଜ୍ଞା ମତେ ଲାଗୁଚି ମୁଁ ଆପଣଙ୍କୁ ଜାଣିଚି ବୋଲି ଆପଣ କୋଉ ଗୋଟେ କୋଚିଂ ଯାଉଥିଲେ କି?
ସିଠ୍ କୋଚିଂ ଫୋଚିଂ ଯାଉଛି ଯେ ଆପଣ କୋଉ କୋଚିଂରେ ପଢୁଥିଲେ?
ଆପଣ କୁହନ୍ତୁ ଆପଣ କୋଉ କୋଚିଙ୍ଗିରେ ପଢୁଥିଲେ ତାପରେ ମୁଁ କହୁଚି।
ମୁଁ ରହିଥା ମୁଁ କହୁଚି କହୁଚି ନାଇଁ ଏ ଟିକେ ସାଙ୍ଗ ଟିକେ ଡିଷ୍ଟର୍ବ କରୁଚନ୍ତି ତ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି।
ମୁଁ ପଢୁଥିଲି ଆଗେ ଏସ୍ ଆର୍ କୋଚିଂ ଯାଉଥିଲି।
ଆପଣଙ୍କ ମୁ ଜ୍ ଆପଣ ବି ସେଇ କୋଚିଂରେ ପଢୁଥିଲେ।
ଏ ନାଇଁ ଯାଉଥିଲି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ ଜାଣିଚି ଆପଣ ଯାଉଥିଲେ ଆପଣ ସେକେଣ୍ଡ ବ୍ୟାଚରେ ଥିଲେ। ମୁଁ ଫାଷ୍ଟ ବ୍ୟାଚରେ ଥିଲି। ଆପଣ ତ ଆମର ଜଣେ ଉଁ ପୁରୁଷ ମିତ୍ର ଅ ସୌମ୍ୟଙ୍କୁ ଜାଣିଥିବେ।
ସୌମ୍ୟ ଆଜ୍ଞା ସୌମ୍ୟକୁ ଜାଣିଚି।
ଆଜ୍ଞା ଆଜ୍ଞା। ତ ଆପଣ ବି ସେଇ ଏସ୍ ଆର୍ ଇନଷ୍ଟିଟ୍ୟୁଟର ବିଜେପି କଲେଜରେ ଥିଲେ ଆପଣଙ୍କୁ ବୋଧେ ଏଇ ସବୁ ମାଧ୍ୟମ ସୌମ୍ୟ ହିଁ ଦେଖେଇଥିବେ ବୋଧେ ନା ଆପଣ ଆଗରୁ ଜାଣିଥିଲେ।
ନାଇଁ ସୌମ୍ୟ ଏ ମାଧ୍ୟମରେ ଆମକୁ ପୁରେଇ ନା ଆମକୁ ରାଜେଶ ବୋଲି ଗୋଟେ ପିଲା
ଆଜ୍ଞା ଆଜ୍ଞା। ସିଏ ବି ହଁ ମୋର ପରମ ମିତ୍ର।
ଆଜ୍ଞା ଆପଣଙ୍କ ପରମ ମିତ୍ର, ରାଜେଶଙ୍କର ସାଙ୍ଗ ହେଲା ରଜତ।
ଆଜ୍ଞା ଆଜ୍ଞା ହଁ ହଁ।
ରଜତକୁ ବି ଜାଣିଥିବେ। ରଜତ ଥିଲା ମୋ ସାଙ୍ଗ। ମାନେ ଏଇ ଯୋଉ ଚେନଟା ଆପଣ ଦେଖୁଛନ୍ତି କେତେ ଲମ୍ବି
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଏଇ ଚେନ।
ହଁ।
ବହୁତ ଲମ୍ବି
ଆଜ୍ଞା ଚେନ ଲମ୍ବି ଲମ୍ବି ସବୁ ପଇସା ଚକରେ କାମ କରୁଛନ୍ତି। ଆ ଆମେ ଟିକେ ପଇସା ପାଇବା ପାଇଁ
ସେଇଟା କହିବ ସେଇଟା କହିବାର ନଥିଲା ଏଇଠି।
ଆଉ ଧନ୍ୟ କରି ଦ ଯ କଣ ସେଟା?
କ୍ଷମା କରିବେ। ଆଜ୍ଞା ଆଜ୍ଞା କ୍ଷମା କରିଦେଇଛି। ଆପଣ ବୋଧେ ଆକାଶରେ ପଢୁଥିଲେ କି?
ନା ଆକାଶ ଫାକାଶ ରେ ପଢୁ ନ ମୁଁ ସେଇ କୋଚିଂ ଯାଉଥିଲି ଯେ ପାଖରେ ଯେତିକି ବି ଥିଲା। ଆକାଶ ଫାକାଶ ରେ ମୁଁ ଏମତି ପଢ଼ିନି। ନିଟ୍ ଯେଇ ପାଇଁ ତେ ମୋର ଏତେ ଇଚ୍ଛା ନଥିଲା, ଫୋନ କରିଥିଲି।
ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି, ତାହେଲେ ଆପଣ ମୁଁ ଆପଣଙ୍କୁ ଉମ ଜାଣିଦେଲି ଆପଣ କିଏ ବୋଲି?
କିଏ କହିଲେ?
ଆପଣଙ୍କୁ ମୁଁ ଜାଣିଲି ବା ଆପଣ ଆମର ବିଜେପି କଲେଜ ର ଆଉ ଏସ୍ ଆର ଇନଷ୍ଟିଚ୍ୟୁଟର।
ସେଟା ତ ଏ ସେମିତି କହିଲେ ରଜତ ବାବୁ ବି ଏସ୍ ଆର ଇନଷ୍ଟିଚ୍ୟୁସନ ରେ ପଢୁଥିଲେ। ବିଜେପି କଲେଜ ରେ ପଢ଼ୁଥିଲେ।
ଆଜ୍ଞା ଆଜ୍ଞା ମୁଁ ତାଙ୍କୁ ବି ଜାଣିଅଛି। କିନ୍ତୁ ଆପଣଙ୍କୁ ଏବେ ଜାଣିଲି। ସେଇ କଥା କହିଲି।
ମତେ ବହୁତ ଖୁସି ହେଲା କି ମତେ କିଏ ଜାଣିଛନ୍ତି ବୋଲି।
ଆଜ୍ଞା ଆଜ୍ଞା ମୁଁ ଏବେ ଜାଣିପାରିଲି ଆପଣଙ୍କୁ ଆଗରୁ ଜାଣିନଥିଲି।
ଅହଁ। ଆଉ କଣ କରୁଛନ୍ତି?
ଆଜ୍ଞା ଆଜ୍ଞା। କିଛି ନାଇଁ ମୁଁ ଟିକେ ରୋଷେଇବା କରିଦେଇଥିଲି ଘରେ। ଯେହେତୁ ମୋର ମାତାଶ୍ରୀ ଘରେ ନାହାନ୍ତି। ତେଣୁ ମତେ ସବୁ ଟିକେ ଘର କାମ କରିବାକୁ ପଡୁଛି। ତ ମୁଁ ଟିକେ ଘର କାମ କରକି ବସିଥିଲି ଆଉ।
ରୋଷେଇବାସ କଣ କରିଥିଲେ? ଆପଣଙ୍କୁ ରୋଷେଇ ଆସେ?
ଆଜ୍ଞା ଆଜ୍ଞା ମତେ ସବୁ ରୋଷେଇ ଆସେ। କିନ୍ତୁ ସେଟା ଖାଇପାରିଲେ ହେଲା।
ତାମାନେ ରୋଷେଇ ଆସେନି?
ଆଜ୍ଞା ଆଜ୍ଞା ଆସେ। କିନ୍ତୁ ମୁଁ କହିଲି ଖାଇ ପାରିଲେ ହେଲା। ଆପଣ ଏତେ ଫ୍ୟାନ ହେଇଯିବେ ମୋ ଖାଇବା ରେସିପିର। ତ ଆପଣ ଆଉ ଉଠିବେନି କହିବେ କି ସବୁବେଳେ ତୁମେ ହିଁ ବନେଇକି ଆଣ ସେଥିପାଇଁ।
ଦେଖିବା କେତେବେଳେ ଆଉ ଯଦି ମୁଁ କେ କେବେ ଗଲି ଭୁବନେଶ୍ଵର। ଆପଣ ଭୁବନେଶ୍ୱରରେ ରହୁଛନ୍ତି?
ଆଜ୍ଞା ଆଜ୍ଞା।
ବାସ୍ ଭୁବନେଶ୍ଵର ଗଲେ ଦେଖିବା।
ଆମ୍ଭେ ଏବେ ବି ମଧ୍ୟ ସେହି ମହାବିଦ୍ୟାଳୟରେ ପଢୁଅଛୁ, ବକ୍ସି ଜଗବନ୍ଧୁ।
ଆପଣଙ୍କ ସୋ ଭାଗ୍ୟ ସେଇ ଟାଇପ୍ ର ମାର୍କ ରଖିକିନା ସେଇ କଲେଜରେ ପଢୁଛନ୍ତି କିନ୍ତୁ ଆମର ବହୁ
ଆମେ ତ ଆମେ ତ ସେଇ ସେଇଥିରେ ପୁଣି ପଢିଲୁ କିନ୍ତୁ ଆମର ଯିଏ ପୁରୁଷ ମିତ୍ର ଜଣକ ଅଛନ୍ତି ସିଏ ତ ପୁରା ରେଭେନ୍ସରା ରେ ଯାଇକି ପୁରା ଖେଳ କରୁଛନ୍ତି ଆଉ। ତାଙ୍କ ଠାରୁ କଣ ଆମେ ଅଧିକା ରଖି ପାରିଲୁ, ଆଜ୍ଞା, ଆଜ୍ଞା, ଆଜ୍ଞା।
ସୌମ୍ୟ ସୌମ୍ୟ ତା ଭାଇ ମାନେ ସିଏ ଅଲଗା ପ୍ରକାର ସିଏ ଅଲଗା ଲେବୁଲ ଲୋକ।
ଆଜ୍ଞା, ଆଜ୍ଞା ନିଶ୍ଚିିତ ଭାବରେ ସେ ଅଲଗା ଲେବୁଲର ଲୋକ କିନ୍ତୁ ଆମେ ତାଙ୍କର ପଛ ଧରି ଧରି ମଧ୍ୟ ଏତେ ଆଗକୁ ଯାଇ ପାରିଲୁ ନାହିଁ କି ଆମେ ତାଙ୍କ ମହାବିଦ୍ୟାଳୟରେ ପହଞ୍ଚିଯିବୁ, କିନ୍ତୁ ପହଞ୍ଚିଯିବାର ସୁଯୋଗ ଥିଲା। ହେଲେ ଆମର ଘର ଲୋକ ମନା କରିଦେଲେ କହିଲେ କି ନାଇଁ ନାଇଁ ତୁ ତୁମେ ଏଇଠି ପଢ ତୁମେ ଏତେ ଦୂର କଣ ପାଇଁ ଯିବ, ଯେହେତୁ ତା ଘର ପାଖରେ ଏତେ ଭଲ ମହାବିଦ୍ୟାଳୟଟେ ଅଛି।
ନିଶ୍ଚୟ, ନିଶ୍ଚୟ ଭୁବନେଶ୍ଵରରେ ରହିଲେ ଭଲ କଟକ ଆସିକି କିଛି ଲାଭ ନାହିଁ ବୁଝିଲେ। କଟକରେ ଖାଲି ସେଇ ଯୋଉ ବା ପୁ
ଆପଣଙ୍କ ଭୟସ
ପୁରୀ ଆଲେ ଆଉ ମୁଁ କହିଲି ଭୁବନେଶ୍ବରେ ରହିଲେ
ଆଜ୍ଞା ଆଜ୍ଞା କିନ୍ତୁ ହଁ ହଁ ମତେ ବୁଝି ବୁଝା ପଡିଲା। ତମକୁ କିନ୍ତୁ ଯେହେତୁ
ସେ ପଢ଼ିଥିଲେ
ଗୋଟେ ନୂଆ ଏକ୍ସପିରିଏନ୍ସ ହେଇଥାନ୍ତା ଆଉ ଟି କି ହଷ୍ଟେଲରେ ରହିଥାନ୍ତି ମୋତେ ଟିକେ ହଷ୍ଟେଲରେ ରହିବାକୁ ଇଚ୍ଛା ଥିଲା।
କିଛି ନୂଆ ଏକ୍ସପିରିଏନ୍ସ ନାଇଁଁ ହଷ୍ଟେଲ ଟା ନୂଆ ଏକ୍ସପିରିଏନ୍ସ ହେଇପାରେ
ଆଜ୍ଞା ଆଜ୍ଞା ସେଇ ହଷ୍ଟେଲ ସେଇ ହଷ୍ଟେଲରେ ରହିବାକୁ ମୁଁ ଚାହୁଁଥିଲି କିନ୍ତୁ ଯେହେତୁ ମୋ ଘର ଲୋକ ମତେ ଛାଡ଼ିଲେ ନାହିଁ। ତ ମୋ ମନ ବହୁତ ଖରାପ ହେଲା।
କିଛି ନାହିଁ ପିଜି କଲାବେଳେ ହଷ୍ଟେଲରେ ରହିବି ଆଉ।
ଆଜ୍ଞା ଆଜ୍ଞା ଯଦି ପୁଣି ପିଜି ଟାକୁ ସେଇ ବିଜେପି ରେ କରେଇଦେବେ ଗଲା ସେଇଠୁ ମୋର ସବୁ ସେଇଠି ସେଇଠି ସରିଯିବ ଲାଷ୍ଟ କୁ ମତେ ଲାଗୁଛି ମୁଁ ଚାକିରି ବି ସେଇଠି ଯାଇକି କରିବି।
ରେଡ୍ଡି ଆଉ।
ଏମିତି ମତେ ଟିକେ ଦୂର ଦୂର ଜାଗା ଯିବାକୁ ଇଚ୍ଛା ଦେଖିଲାବେଳକୁ ସବୁବେଳେ ମୋ ପାଖ ପାଖରେ ଫସିଯାଉଛି।
ଆରେ କଟକ ଆପଣଙ୍କୁ ଦୂର ଲାଗୁଛି ଭୁବନେଶ୍ଵର ଠାରୁ?
ଯାହା ହେଲେ ବି ଘର ଠାରୁ ତ ଦୂର ହିଁ ନା ଆଟଲିଷ୍ଟ ସେତିକି ଦୂର ତ ଛାଡନ୍ତୁ। ତାପରେ ଆଉ କିଛି ଦୂର ଛାଡିବାକୁ ଚାହିଁବେ ସେତିକି ଦୂର ତ ଛାଡୁନାହାନ୍ତି।
ହଉ।
ଆପଣ ତାହେଲେ ଏବେ ଆପଣ ତାହେଲେ ଏବେ କୋଉଠି ରହୁଛନ୍ତି?
ମୁଁ କଟକ ଚଣ୍ଡିମନ୍ଦିର ସାଇଟିରେ ରହୁଛି। ଯୋଉ ଗୋଟେ ଗଳିଟା ଅଛି। ଜୋନ୍ସା ଫନିର୍ଚର ଫନିର୍ଚର ସାଇଟି
ଆଜ୍ଞା ଆଜ୍ଞା ଆପଣ ତାହେଲେ ଏବେ କ ଟକରେ ରହୁଛନ୍ତି ଆପଣ ତାହେଲେ ଏବେ କଟକରେ ରହୁଛନ୍ତି।
ଆଜ୍ଞା ଆଜ୍ଞା।
କଟକରେ ସବୁଠୁ ଫେମସ କଣ କହିଲେ?
ବାଲି ଯାତ୍ରା ପଡିିଆକୁ ଦହିବରା।
ଆଉ
ଦହିବରା ତ ଅଧିକାଥର ଲୋକ ଖାଆନ୍ତି ଏଠି ମୁଁ ଯାହା ଜାଣିଛି।
ଜିନିଷରେ ଜିନିଷରେ
କି ପ୍ରକାର ଜିନିଷ ଯେମିତି କିି ମତେ ବୁଝେଇକୀ
ରୂପା ତାରକସି
ନାଇଁ ଆଜ୍ଞା ମୁଁ ଜାଣିନି ଏତେ
ଏଇଟା ଜାଣିନାହାନ୍ତି ଆପଣ କଟକରେ ରହୁଛନ୍ତି ବୋଧେ?
କଟକରେ ରହୁଛି ସିନା ଜାଣି
ଆଜ୍ଞା ଆଜ୍ଞା।
ନାଇଁ ମ୍ୟାମ୍ ମୁଁ ଏଇ ବାଲିଯାତ୍ରା ପଡି
ଆଉ ଗୋଟେ
ଏତେ ଗାଡି ଫାଡି ଆମ ପାଖରେ ଏତେ ସୁବିଧା ନାହିଁ। ଷ୍ଟାଡି ବାଗରେ ସେଇ ଫୁଡକୋଟ୍ ହେଲାନି କି ଦହିବରା ସେଇଠି ଖାଇବା।
ଆଜ୍ଞା ଆଜ୍ଞା ସେ ଷ୍ଟାଡିୟମ ଟା ହିଁ ତାକୁ ବାଲିଯାତ୍ରା ପଡିଆ କୁହନ୍ତି କି?
ନାଇଁ ଷ୍ଟାଡିୟମ ଟା ହେଲା ଆମର ଷ୍ଟାଡିୟମ ପାଖରେ ବାଲିଯାତ୍ରା ପଡିଆଟା ହେଲା ଏ ସରି ଷ୍ଟାଡିୟମ ଟା ଏପଟେ ଅଛି ବାଲିଯାତ୍ରା ପଡିଆ ଟା ଅଛି ଆମର-ଅ-ଅ-ଅ ରିଙ୍କ ରୋଡ ପାଖରେ କ୍ୟା ଣ୍ଟନ କ୍ୟାଣ୍ଟୋନମେଣ୍ଟ ରୋଡ ଯଉଠି ଅଛି।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ତାହେଲେ-ଏ-ଏ ଯାଆନ୍ତି କି ସେଇଠି ଦହିବରା ଖାଇବା ପାଇଁ?
ଦହିବରା ଖାଇବା ପାଇଁ ଏତେ ବାଟ ଅ ଖରା ହେଲେ ଯାଇପାରେନି। ଯେହେତୁ ଏ ଖରା ଏଇଠି ପ୍ରବଳ ମାତ୍ରାରେ। ଥରେ ସକାଳ ସାତଟାରେ ଭାବିଥିଲେ ଦହିବରା ଖାଇବାକୁ ଯିବି ବୋଲି ଯାଇପାଇଲିନି। ସ୍ୱପ୍ନ ସ୍ୱପ୍ନ ଅଧୁରା ହେଇ ରହିଗଲା। ଏ ଶୀତ ଦିନେ ଆଉ ଟିକେ ବର୍ଷା ଦିନେ ହେଲେ ପାଗ ଟିକେ ଭଲ ଥିବ ଯାଇକି ଖାଇଦେଇ ଆସିବୁ ଆଉ।
ଆଜ୍ଞା ଆଜ୍ଞା ହଉ ମୋର କିଛି କାମ ପଡିଯାଇଥିବାରୁ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରୁଛି। ଧନ୍ୟବାଦ।
ଆଜ୍ଞା।